ହୁଁ-ହୁଁ। ତାପରେ ସେଇଠୁ ସେ କହିଲେ ଯେ ମୁଁ କହିଲି ହଁ ମୁଁ ଦେଖି ମୁଁ ଟ୍ରାଏ କରୁଛି। ଭଗବାନ୍ କେମ୍ତି କେଜାଣି ସେ ଥରକରେ ହିଁ ମୁଁ ପିନ୍ଧିବା ହେଇଗଲା।
ସିଏ ଡରରେ ହେଇଯାଏ, ହୁଁ-ହୁଁ।
ଯାହା ମୁଁ ସେଇ ଗୋଟେ ଡରରେ ମୋର ଶାଢ଼ୀ
କାହିଁକିନା ବାହାର ଲୋକ ନା ଫାଷ୍ଟ ଟାଇମ୍ ପାଇଁ, ଘର ଲୋକ ହେଇଥିଲେ ହେଇନଥାନ୍ତା।
ସିଏ ହେଇନଥାନ୍ତା, ମୁଁ ଟୋ ତଥାପି ବି ଯେତେବେଳେ ତା ପୂର୍ବରୁ ଇଭିନ୍ ବି ଏନ୍ଗେଜମେଣ୍ଟ ବେଳକୁ ବି ଶାଢୀ ପିନ୍ଧିଥିଲି। ମୁଁ ଏମ୍ତି ଠିଆ ହେଇଗଲି, ଭାଉଜଙ୍କୁ କହିଲି ଭାଉଜ ପିନ୍ଧେଇ ଦିଅ। ଖାଲି ତମେ ଟିକେ ତମେ ସେ ଇଭିନ୍ ବି ସେ ଯୋଉ ସାୟାରେ ଏମିତି ଖୁଛନ୍ତିନି ଯେ ଫାର୍ଷ୍ଟ ଟା ଗୋଟେ ଘେର ସେ ସେତିକି ବି ଖୁଞ୍ଚିଲେ। ସେଇଠୁ ଖୁଞ୍ଚି ଦେଇକି ସେଇଠୁ ଯେତେ ଯୋଉ ଇଏ କରନ୍ତିନି ଆମର ଶାଢୀର ପ୍ଲେଟ ଟା ଖୁଞ୍ଚଟା କରିକି ଭିତେରେ ଆମେ କହିଲୁ ପସେଇ ଦିଅ, ହୁଁ-ହୁଁ-ହୁଁ। ନା ତ ମାନେ ଏତିକି ବି ମୁଁ ପସେଇଦବି, ମୁଁ କହିଲି ହଁ ପସେଇଦିଅ। ଦେନ୍ ସେ ପର୍ଯ୍ୟନ୍ତ ବି ମୋର ସେମ୍ତି ଥିଲା।
ହୁଁ।
ତାପରେ ସେ ଗୋଟେ ଇଏରେ ଗୋଟେ ଡର ମାନେ ଗୋଟେ ଡର ହଁ ଡର କହିପାରିବ ମାନିବ। ହଁ ସେ ଗୋଟେ ଡରରେ ମୋର ଶାଢୀ ପିନ୍ଧିବା ହେଇଗଲା।
ସେଇଟା ଡର କାହିଁକି ନା ଗୋଟେ ଥରରେ ଜମା ଆସେନି ଗୋଟେ ଥର ହଉଚି ମାନେ ଏଇଟା ଡର ବା।
ହୁଁ ନା ଡର ହଁ ସେ ସେଇ
ରଖି ତ
ହଁ ତାପରେ ସେ ହୁଏ ତାପରେ ଧୀରେ ଧୀରେ କି କେବେ କେବେ ଏ ଯୋଉ ମାନେ ମୋଟା ଶାଢୀ ଗୁରା ମୁଁ ସେଥିପାଇଁ ମୋଟା ହେଭି ବାଲା ଶାଢୀ ମତେ ମାନେ ବିଲକୁଲ ପସନ୍ଦ କରେନି। ମୋତେ ତ ଏମିତି ଷ୍ଟୋନ୍ ବାଲା ଶାଢୀ ବିଲକୁଲ ବି ପସନ୍ଦ ନୁହଁ। ଆଉ ହେଭି ଶାଢୀ ହେଲେ ତାକୁ ପ୍ଲେଟ କୁଞ୍ଚ ଫୁଞ୍ଚ ସାଇଜ କରିକି ପିନ୍ଧିବା ଟା ବି ଅସୁବିଧା। ଆଉ ସାଇଜ ରେ ନ ପିନ୍ଧିଲେ ଯାହା ଦେଖାଯିବ ଆମେ ଯୋଉ ବଡ ବଡ ଉଁ ଡେଙ୍ଗା ଡେଙ୍ଗା ହେଇଚେ ସେଇ ହିସାବରେ ବି ଆମର ଦେଖାଯିବନି। ସେଥିପାଇଁ ଶାଢି ଟିକେ ଟାଇମ୍ ଟେକିଙ୍ଗ୍ର ରସକି ଲାଗେ ଆଉ ଏବେ ଚଳିବ। ତ୍କ ତଥାପି ତ ମୁଁ ଯେବେ ଯାଏ ଫାଷ୍ଟ ଭୁଲିଯାଏ ଯେ କୋଉ ପଟୁ ସାଢୀ ଟାକୁ ପିନ୍ଧିବି କୋଉ ପଟୁ ପି ଯିବନି କାରଣ ବାହାରେ ଶାଢ଼ୀ ପିନ୍ଧିବା ଅଭ୍ୟାସ ନାହିଁ।
ହୁଁ
ତା'ପରେ ହେଠୁ ମନେ ପକେଇଲି ଆରେ କୋଉଠି ହବ।
ହୁଁ ହୁଁ
ଏବେ ଏଠୁ ଏବେ ଚ ଏବେ ମାନେ ମନେରହିଯାଉଛି ଷ୍ଟାଟିଙ୍ଗ ଷ୍ଟାଟିଙ୍ଗରେ ମୁଁ ଭୁଲିଯାଏ। ମାନେ ଭୁଲି ଯାଉଥିଲେ ଶାଢୀ କେମିତି
ହୁଁ
ଏଇଟାଇପ ର ହୁଁ ସେଇଟା ଗୋଟେ ଲାଇଫ ଥିଲା ଆଉ
ଇଏ ଶାଢ଼ୀ କୋଉଠି ଇଜି ଲାଗିବ।
ହୁଁ ଶାଢୀ ଶାଢୀ ଭଲ ଲାଗେ ମୋତ ମାନେ ପିନ୍ଧିବା ପାଇଁ କିନ୍ତୁ ଏକେଜନାଲି ଶାଢୀ ପିନ୍ଧିବାଟା ଠିକ୍। ଅଛି। ଏ ଶାଢ଼ୀ ଟା ଆମ୍
ହଁ କିଛି ଫଙ୍କସନ ଫଙ୍କସନ ହେଲା କି ପୂଜାଫୂଜା ହେଲା ସେଥିରେ ପିନ୍ଧିଲେ ଗୋଟା ପ୍ରକାର।
ନା ପୂଜା ଓକେଜନାଲି ଯୋଉ ଘରକୁ ଗଲେ ପିନ୍ଧିବା ପାଇଁ ଭଲ ଲାଗେ। ମାନେ ମୁଁ ତ ଆଗରୁ ବାହାରେ ମୋର ଶାଢୀ ଟୋଟାଲି ମୁଁ ଆଣି ନଥିଲି। ହେଲା ଦି ତିନି ବର୍ଷ ଟୋଟାଲ ନାହିଁଁ। ଏଇଠି ଏବେ ମୁଁ ଶାଢୀ ଯୋଉ ବାହାରକୁ ଏବେ ଏଠି ହେଲେଣି ସବୁ ଯାଉଛୁ ନା ବାହାରକୁ ଟିକେ ବାହାରକୁ ଗଲା ବେଳକୁ ଟିକେ ଶାଢୀ ଫାଡି ପିନ୍ଧିବା ପାଇଁ ଭଲ ଲାଗୁଚଛି ପୂଜାପୂଜି ଏଇ ସବୁରେ ସେଥିପାଇଁ ଏବେ ମୁଁ ଆଣିଛି ପାଞ୍ଚ ଛଅଟା ଛା ଶାଢୀ। ମାନେ ଦି ତିନି ଥରରେ ଦୁଇ ତିନି ଏମିତି ଶାଢୀ ନେଇକି ଆସିଲିଣି। ନହେଲେ ଆଗରୁ ମୁଁ ଟୋଟାଲି ଶାଢୀ ରଖିନଥିଲି। ହଁ ସବୁ ସିଏ ହାଙ୍କଲେସ୍।
ହୁଁ ହଁ ହଁ ହଁ
ହୁଁ ହୁଁ ସେମତି ଆଉ ଆଉ ଆଉ କାହା ସହିତ କଥା ହେଇଥିଲୁ?
ଆଉ ତୋ ସହିତ କଥା ହେଇଥିଲି।
ଆମ ଚିହ୍ନା ଚିହ୍ନି ଥିବେ।
ହୁଁ
ମୁଁ କହିଲି ଆଉ ଚିହ୍ନା ଚିହ୍ନି ଭିତରେ
ଏ କଥା ହେଇକି ଟି ଗୋଟେ ସାଙ୍ଗଟେ ଅଛି ତା ସହିତ ଟିକେ କଥା ହେଇଥିଲି।
ଆଉ ଖାଇବା ବି ତତେ କଣ କଣ ବନେଇ ଆସିଲା?
ଖାଇବା ମତେ ସବୁ ଆସିଗଲାଣି ଶୁଣିଲେ ଆଶ୍ଚର୍ଯ୍ୟ ହେଇଯି
ଏଅଁ
ସବୁ ଆସିଲାଣି ଶାଗ, ଡଙ୍କ ଭଜା ଆଉ ଡାଲମା ଖିରି, ସନ୍ତୁଳା ସବୁ ମାଛ।
ସବୁଥିରେ ତାହେଲେ ଏକ୍ସପର୍ଟ ହେଇଗଲୁଣି?
ହଁ ତିନି ବର୍ଷ କଲି ଆଉ ସବୁଥିରେ ଆସି ସବୁ ଆସିଲାଣି।
ଓହୋ ତୋର ଫାଷ୍ଟେ ରୋଷେଇ କେମତି ଥିଲା?
ଫାଷ୍ଟେ ରୋଷେଇ ଠିକ୍ ଠାକ୍ ଥିଲା। ଫାଷ୍ଟ୍ ଫାଷ୍ଟ୍ ତ ଆଉ କହିବେନି ନା ପୁରା ନୂଆ।
ହଁ।
ତଥାପି ଠିକ୍ ଠାକ୍ ଥିଲା ଲାଗୁଛି। ମୁଁ ଆ ଯି ମୁଁ ଜୀବନରେ ଖରାପ ରୋଷେଇ କରିନି ହେଲା କିନ୍ତୁ ଏଇଟା କଁ ପୁରା ସ ତରେରେ ଖରାପ ରୋଷେଇ ମୁଁ କରନେଇ କିନ୍ତୁ ଯଦି ତମେ ଜିରାରୁ ଶିରା କାଢ଼ିବ ତାହେଲେ ତମୁ ଖରାପ ଲାଗିବ। ଏମି ତି ମୁଁ କେବେ ବି ବନେଇନି ଜଣେ ଖାଇ ନ ପାରିଲା ଭଳିଆ ଲୋକ ତ ଅଛନ୍ତି ତୁମୁ ଭୟଙ୍କର ରୋଷେଇ କରନ୍ତି ମୁଁ ସେମିତି କେବେ ବି କରନି ହେଲା। ମୁଁ ସେଇଆ ଭାବେ। ଏଇଟା ଯଦି ମୁଁ ନୂଆ ରୋଷେଇ କରି ଏତେ ଖରାପ କରୁନେଇ ତ ତାପରେ ବି ଯଦି ମୁଁ କୁହନ୍ତି ରୋଷେଇ ଭଲ କରୁନେଇ ତାଠୁ କଷ୍ଟ ଆଉ କିଛି ନାହିଁ ଗୋଟେ ଦୁନୀରେ ମୁଁ କହିଲି ହଉ ଆଉ ଫାଷ୍ଟ କଣ ସବୁ କରିଥିଲି ବା ମୋର କଣ ଆଉ ମନ ଅଛି କି? ଆଉ ପୁ ମ ପୁରା ଦଶ ପନ୍ଦର ଦିନ ପରେ ପରେ ବାହାଘରର ମୁଁ ଆଉ ହଁ ବନେଇଥିଲି ଚିକେନ୍ ବିରିୟାନୀ ବନେଇଥିଲି। ସେଟା ତ ଠିକ୍ ଠାକ୍ ହେଇଥିଲା ଭଲଲାଇ ଥିଲା ବି ସମସ୍ତେ କହୁଥୁଲେ ୱାଆ ୱାଆ ଖାଇ ଦେଲେ ନୂଆ ନୂଆ ତାପରେ ମତେ କହିଲେ ଚିକେନ୍ ବିରିୟାନୀ ମତେ ବିନା ମତେ ଆଉ ଅସେନା। ଚିକେନ୍ ବିରିୟାନୀ।
ଥରେ ଟେଷ୍ଟ କରେଇ ଦେଇଚୁ ଫୁଣି ଆଉ ଆସେନା ବୋଲି କହିଲେ କେମିତି ହବ?
ନାଁ ତାପରେ ସବୁ ଡିମାଣ୍ଡ କରୁଥୁଲେ ଯେ ତାପରେ ମୋର କା କାମ ବ୍ୟସ୍ତ ତା ରହିଯାଉଚି ମୁଁ ଆଉ କରି କଇଲି ମୁଁ କହିଲି ତମେ ତମର କିଣିକି ଆଣି ଖାଅ। ଏଇ ଆହ
ଅଁ ସ
ତାପରେ କଣ ଡାଲମା କରେ, ଖିରି କରେ, ଖଟା କରେ।
ହୁଁ।
ଆଉ ଯେତେକ ହଁ ମାନେ ଇଏ ସବୁ ହଲା ପର୍ବପର୍ବାଣୀ ସେଥିରେ ସବୁ ଆମର ଆଗୁରୁ ଇଏ ହେ ଖୁଆଇ ଦେ ହୋ ଏଟା ଏଇଆ ହବ ସେଟା ସେଇଆ ହବ ଇଡ଼ିଏ ଖ ଓ ପିଠା ଖାଇଆ। ପିଠା ମତେ ବେଶି ଆ ସେନା ମତେ ପିଠାରେ ଖାଲି ଚକୁଳି କରି ଆସିବ ଆଉ ସେ ଅଟା ପିଠା କରି ଆସିବ। ଆଉ ଖାଲି ଇଏ ଆଉ ଗୋଟେ କଣ ହୁଁ ରାଗି ପିଠା ସେଇଟା ଆସିବ। ଏଇ ଗଡ଼ମଥାସ ଆଉ ମତେ ସେ ଯୋଉ ରଜ ପିଠା ହଁ ମଣ୍ଡା ପିଠା ପୋଡ ପିଠା ସେଗୁଡା ମତେ କିଛି ଆସେନି। ମୁଁ ସେଥିରେ ଆଜି ଯାଏ ମୁଣ୍ଡ ପୂରେଇନି।
ଘରେ ଜଉରା ଘରେ ଯଉରା ଖାଉଛନ୍ତି ସେରା କରେ। ମତେ ତ ସେ ପିଠା ପିଠି ବିଲକୁଲୁ ଆସୁନଥିଲା।
ମାନେ ସବୁ ପର୍ବପର୍ବାଣି ଆଙ୍କର ହୁଏ ସବୁ ଖାଆନ୍ତି ଏମିତି ତାଙ୍କର
ହୁଁ।
ମାନେ ପିଠା ପିଠା ହେଲେ ଶାଶୁ ତାଙ୍କର କରିବେ ଏ ଯୋଉ ଦୀପାବଳି ରେ ଯୋଉ ପିଠା
ହୁଁ ହୁଁ।
ରଜ ପିଠା ସିଏ ତାଙ୍କର ସିଏ କରାହୁଏ ଖାଅ ମସେସ ଆସେନି ମୁଁ କଲା ମାନେ ଫାଟ ଫାଟିଯିବ ମୁଁ କରିବି କାଇଁ ଫାଟିବ କାଇଁ ସେତାଙ୍କର କରନ୍ତି।
ହୁଁ ହୁଁ ସେ ପିଠାଟା ମୁଁ ଶିଖି ଯାଇଛି ଆସିକି।
ହଁ ତାଙ୍କର ପୁଳେଇ ପୁଳେଇ ହବ ଇଏ ନିଜେ ପରିବାର ଭିତରେ ହେଲେଣି ଆଠ ମାନେ ଛଅ ସାତ ଜଣ ଆଉ ତାଙ୍କର ସବୁ ମାମୁଁ ଘର ଲୋକ ଇୟାକ ରହୁଛନ୍ତି ସେମାନଙ୍କ ବଣ୍ଟା କୁଣ୍ଟା ହୁଏ।
ମାନେ ତୋ ମାମୁଁ ସଶୁର ରହିଛି।
ହଁ ହଁ।
ହଁ।
ତାଙ୍କର ବୋଧେ ତ ଦିଦି ମାମୁଁ ଘର ରହୁଛନ୍ତି ଏଇଠି। ତାଙ୍କର ବୋହୂ ପୁଅ ସବୁ ଅଛନ୍ତି ପୁଳେ ପୁଳେ। ତାଙ୍କ ଘର ମାନଙ୍କୁ ସବୁ ତିଆରି ହୁଏ ଦିଆ ହୁଏ। ହଁ ପୁଳେଇ ଲୋକ।
ହଁ ହଁ।
ମୁଁ ସେଥିପାଇଁ ସେ ପିଠା ପଣାରେ ମୁଣ୍ଡ ପୁରାଏନି ମତେ ତରକାରୀ ଫରକାରି ସବୁ ଏ ସବୁ ଖିରି ଆଇଟମ ଏଗୁଡାକ ସବୁ ମତେ ଆସିବ ଆଉ ପୁରୀ ଫୁରୀ କରିବି ଏମିତି ଆଉ।
ହଁ।
ମତେ କୌଣସି ଜିନିଷ କହିପାରିବିନି ମତେ ଆସିନି ବୋଲି ମୁଁ ଶିଖିନି ବୋଲି। ସାଙ୍ଗେ ସାଙ୍ଗେ କୁହାହବ ସେଇଟା କଣ ରକେଟ ସାଇନ୍ସ ଆସେନି ଏଇଆ ଇଆ ହବ ବା ଏମତି। ଏ କହୁଛି କରେ ଯା।
କିଏ ସାସୁ କୁହନ୍ତି ସାସୁ କୁହନ୍ତି? ହଁ ହଁ ତୋ ଶାଶୁ ଗୋଟେ ଚଣ୍ଡି।
ହୁଁ ନିଶ୍ଚୟପା। ମୁଁ ବି କୁହେନି ମୋତେ ଆସିବନି ବୋଲି ମୁଁ ତ ଜାଣିଛି କରିିବାକୁ ମତେ ହିଁ ପଡ଼ିବ। ହ ହଉ ଟିକେ କୁହ ପ୍ରୋସେସ ପୁଅ କିନ୍ତୁ କଣ କହେ ମୋ ଜୀବନେ ମୁଁ ରୋଷେଇ କରେନି ମୋର ବସିକି ଖାଇ କି ମୋଟି ହେଇକିନା ଆସିଛି। ମୁଁ ଯେତିକି ମୋଟି ହେଇଥିଲି ତା ମାନେ ଯେତିକି ମୋଟି ହେଇଥିଲି ସେତିକି ପତଳା ହେଇଯାଇଛି।
ହି ହି ହି।
ମାନେ ଟୋଟାଲ ବୋଧେ ସତୁରି କେଜି ଖଣ୍ଡେ ହେଇଥିଲି ଏବେ ପଚାଶ କେଜି।
ଆ ମାନେ କୋଡି ହେଲଦି ଅଛୁ ଫିଟ୍ ଆଣ୍ଡ ଫାଇନ, ସତୁୁରି ଥିଲେ କହିଥାନ୍ତେ ମୋଟି-ଇ। ଅଛୁ ମାନେ-ଏ, ହଁ ଠିକ ଅଛୁ।
ନା ନା ମୋର ଯୋଉ। ଗାଲ ବେକ ସବୁ ଲାଗିଯାଏ, ସେମିତି ମୁଁ ହେଇକି ଆସିଥିଲି, ମୁଁ ଏବେ ପୁରା ମାନେ ଏବେ ଯେମିତି ଅଛି ମାନେ, ଚଳିବ ଠିକ ଠାକ।
ଓହୋ।
ଠିକ ଠାକ ନୁହଁ, ଆମେ ଠିକ ଠାକ ତଳୁକୁ ଟିିକେ ଆଉ। ଚଳିବ ବି ନୁହଁ। ମତେ ତ ମଝିରେ ମଝିରେ କହୁଛନ୍ତି ଗାଲ ଠାକରା ମାରିଗଲା, ଇଏ ହେଇଗଲା। ମୁଁ କହିଲି ଆଉ ମୁଁ ଏମିତି କାମ କଲେ ଆଉ ହୁଅନ୍ତା ନି। ରେଷ୍ଟ ନାଇଁ ଯଦି ଆଉ ହବନି।
ନା ରେଷ୍ଟ ଦରକାର ବଡିକୁ। ବିନା ରେଷ୍ଟରେ ବଡି ଠିକ କିଛି କାମ କରିପାରିବନି।
ହୁଁଁ
ଆଉ ତୁ ଯୋଉ କୋହୁଛୁ ପ୍ରିପାରେସନ ପାଇଁ, ତୋର ଯୋଉ ସିଡ୍ୟୁଲ ଅଛି, ତୁ କେତେବେଳେ ସେଇ ଟାଇମ ବାହାର କରିବୁ ପ୍ରିପାରେସନ ପାଇଁ ଯାହା ରାତିରେ। ଆଉ ଗୋଟେ ଦିନ ସିନା ତୁ ପ୍ରିପାର କରିଦବୁ, କିନ୍ତୁ ସବୁଦିନ ରାତି ଅନିଦ୍ରା ହେଇକି ପ୍ରିପାର କଲେ ବି, ତୋ ବଡି ତତେ ସପୋର୍ଟ କରିବନି।
ନା ଦେହ ତ ଖରାପ ହବ ଜାଣିଛି, ଛୁଆ ଟିକେ ବଡ ହେଲେ କଣ କରିିମି ସେଇୟା ଭାବୁଚି।
ହଁ ବଡ ମାନେ
କରିବାର ଅଛି, କିନ୍ତୁ ମତେ ନିଜକୁ ଖରାପେ ଲାଗୁଛି।
ହଁ ସେଇଟା ତ ସତ କଥା, ସେଇଟା ତ କିଛି ନା କିଛି କରିବୁ। ଆଉ କିଛି ମାନେ କରିବା ଟା ବି ତୋ ପାଇଁ ଠିକ୍, ନକଲେ ଆଜି ଡେଟ୍ରେ କେହିିବି ମାନେ ତମକୁ ପଚାରିବେନି ମାନେ ତମର ତ ଇଯତ୍ ଦେବେ
ହୁଁ। ସିଏ ତ ସିଏ, ଭାବୁନ ଆମେ ଏତେ ଭଲ କଲେଜରେ ପାଠ ଶାଠ ପଢି ବାପମାଆଙ୍କ ପଇସା ଖର୍ଚ୍ଚ କରି, ଲାଭ କଣ? ଆମେ ଯେ ନିଜେ କିଛି ବି କରୁନା ଆମେ ତା ଦବା ପାଇଁ ନକଲୁ ନାହିଁ, ନିଜ ପାଇଁ ତ କରିପାରିବୁ ନା? ତାଙ୍କୁ ତ ଯାହା ଦେଲୁ ଛାଡ, ସିଏ ତ ବାହାଘର ପୁଣି ଦେଇ ଦାଇକି ବାହାଘର କଲେ ଆଉ
ହୁଁ। ସେମାନଙ୍କୁ କଣ ଦବ, ତମେ ନିଜ ନିଜ ଖର୍ଚ୍ଚ ଟା କର, ନିଜେ ସେପ ଡିପେଣ୍ଡ ହୁଅ। କାହା ଉପରେ ଡିପେଣ୍ଡ ହବାର ନାହିଁ।
ସେଟା ଚାହିଁଲେ ବି ତମେ, ଏଁ ବହୁତ କଷ୍ଟରେ ଏ ମ୍ୟାରେଜ୍ ପରେ, ତମେ ଜବ୍ ଛାଡ଼ିିକି କି ଜବ୍ ନୂଆ ବନେଇ ନିଜେ ମାନେ ସେଟଲ୍ ହେଇଯାଇଥିବ ଯଦି ଠିକ୍ ଅଛି। ସେଇଥିରେ ଚାଲୀଲ। ଆଉ କ୍ୱିକ୍ କରିକି ତମେ କରିବାଟା, ଏଇ ସବୁ ଜିନିଷକୁ ମାନେଜ
ଟେନ୍ସନ୍ ହେଇକି ହୁଁ, ଡିଫିକଲ୍ଟ ତ ହବ ଜଣା
ହୁଁ ହୁଁ ହୁଁ ହଁ।
ତୁ ଛୋଟ ଛୁଆ ତାର ସବୁ ନିଜକୁ କରିବାକୁ ପଡିବ।
ହୁଁ ହୁଁ, ଛୁଆ ତ ସବୁ ଜିନିଷ ତତେ ହୁଁ ହିଁ କରିବା ପାଇଁ ପଡ
ହୁଁ, ତାର ତ ସବୁ କରିବାକୁ ପଡିବ। ମା ହେଇଚ ମାନେ କରିବ ତମେ କରିବନି ଆଉ କିଏ କରିବେ, ଏଇଆ କହିବେ। କିଏ କହିବେନି ଆମେ ଟିକେ କରିଦବା।
ନାଁ କାହାକୁ ବି କହିବା ଦରକାର ନାଇ। ନିଜ ଛୁଆ କଥା ନିଜେ ବୁଝ ନିଜେ ସାଟିସ୍ଫାଏ ରହିବ।
ଗୋଟଏ ଥର କରିନଥିବେ, ଶହେ ଥର କହୁଥିବେ ଆମେ ବା କରିଦେଇଚୁ କରିଦେଇଚୁ।
ହୁଁ, ହ ହୋଉ। ହୋଉ ଯା ତୁ ଶୋଇପଡ୍ ହେଲା, କାଲି କଥା ହବା ଆଉ ହୁଁ। ଗୁଡ୍ ନାଇଟ୍।
ଗୁଡ୍ ନାଇଟ୍।